ହ୍ୟାଲୋ ବନ୍ଧୁ ଜୟ ଜଗନ୍ନାଥ।
ହଁ ବେ ଜୟ ଜଗନ୍ନାଥ।
ହ୍ୟାଲୋ ଅ ମୋ ଭୟସ୍ ଆପଣଙ୍କୁ ସ୍ପଷ୍ଟ ଶୁଣା ଯାଉଚି ତ।
ହଁ ହଁ ଶୁଣା ଯାଉଚି।
ହଁ ଏଇଠି ଟିକେ ବିଶ୍ରାମ ନଉଥିଲି ଆ
ହୁ ହୁ ଆଜ୍ଞା।
ଆପଣ କଣ କରୁଛନ୍ତି।
ମୁଁ ଏଇ ବସିଥିଲି ଆଉ।
ଆଛା ଆଛା କାହା ସହିତ?
ଏକା ଏକା ବସିବା ଲୋକ ଆମେ ଏକା ବସିବୁନି କାହା ସହ ବସିବୁ କହିଲେ।
ହଁ ସେଇଆ କଥା ଯିବ ତ ଏକେଲା ଆଉ ବସିପାରିବନି କାଇଁ ଏକେଲା।
ଆଜ୍ଞା ଆଜ୍ଞା ଆଉ ଖାଇସାରିଲେଣି।
ସେଇ ସକାଳେ ଯାହା ବୋଲି ଜଳଖିଆଟି କରିଥିଲି ଏବେ ସ୍ନାନ କରିଲା ପରେ ଯାହା ଭୋଜନ କରିବି ଆଉ।
ହୁଁ ହୁଁ ସକାଳେ କଣ ଖାଇଥିଲେ?
ସକାଳେ ସେଇ ଆଜି ଯେହେତୁ ଛତୁଆ ନଥିଲା ଆମ ଘରେ ତ ମା ଛତ୍ ଟିକେ ଚା ରେ ପି ଦେଇଥିଲି ଆଉ।
ଓ ହୋ।
ଆପଣ କଣ ଖାଇଛନ୍ତି?
ନାଇ ଭେଜ ବିରିୟାନୀ ଖାଇଥିଲି ଟିକେ ଆଉ।
ଆଛା ସଖାଳୁ ସକାଳୁ ଜଳଖିଆ ଆପଣଙ୍କ ଭେଜ୍ ବିରିୟାନୀ?
ଆଜ୍ଞା ଆଜ୍ଞା।
ଆଉ ବେଶ୍ ବଢ଼ିଆ ଖାଦ୍ୟ ଖାଉଛନ୍ତି ଆପଣ ଆପଣ ତ ପୁରା ବହୁତ ମାଲାମାଲ ହେଇଗଲାଣି ତାହେଲେ ଜଣାପଡ଼ୁଛି ଆଉ।
ଯେ ମାଲା ମାଲ୍ ନୁହଁ ଆଜ୍ଞା ଖାଇଦବା କଥା କେତେ ଦିନ୍ ମଣିଷ ବଞ୍ଚିବ?
ହଁ ସେଟା ବି ଠିକ କଥା ବି ଲୋଭକୁ ଚାପିକି ଖାଇବାକୁ ଚାପିକି ରଖିବା କଥା ନୁହ।
ସେଇ କଥା ଏବେ ଯାହା ଯୁଗ ହେଲାଣି କେତେବେଳେ ମଣିଷ କେତେବେଳେ ପଳେଇବ କିଛି ଜଣା ଶୁଣା ନୁହେଁ। ତାହାଠୁ ଭଲ ଖାଇ ପିଇକି ଆରାମସେ ବଂଚ ଖାଇ ପିଇକି ରୁହ ମଲେ ମରିବା ଆଉ।
ଠିକ୍ କଥାଟି କହିଲେ ଆଉ ଆଜିିକାଲି ଆଉ କଥା କଣ ଆଉ ପ୍ରୀତା ମଧଙ୍କ ସହିତ ବାର୍ତ୍ତାଳାପ କଣ କରିଛନ୍ତି ଆଜି?
ନା ନା ମୁଁ ତାଙ୍କ ସହିତ ଦିଦିନ ତିନଦିନ ହବ କଥା ହେଇନି। ଶିମ ବାବୁ ଜଣକ ତାଙ୍କର ଟିକେ ବ୍ୟସ୍ତ ଅଛନ୍ତି ବେପାରରେ ତ।
ଆଚ୍ଛା ଆଚ୍ଛା କି ବେପାର କରୁଛନ୍ତି କି ସିଏ?
ସେ ଆମର ସୋରିଷ ତେଲକୁ ଖଟିକି ବେପାର କରୁଛନ୍ତି।
ଆଚ୍ଛା ଆଚ୍ଛା ମାନେ ସୋରିଷ ତେଲ ବିକୁଛନ୍ତି ଆଉ ଖଟି ବିକୁଛନ୍ତି ସମସ୍ତଙ୍କ ପାଇଁ ଶୋଇବା ପାଇଁ।
ନାଇଁ ସିଏ ନିଜେ ସୋରିଷ ତେଲ ଲଗେଇକି ଓଲଟେଇକି ଶୋଇପଡୁଛନ୍ତି।
ଏମିତି କଥାବାର୍ତ୍ତା କଲେ ବ୍ୟର୍ଥରେ ପଳେଇବ ବୁଝିପାରୁଥିବେ ତ ଏମିତିଆ। ଅସ୍ପିଷ୍ଟନ ପହନ୍ତୁ ନା ଡାସମିକ ହେଇଯିବା।
ଏଥିରେ କଣ ଅଛି ମୁଁ ଖାଲି ସେ ସୋରିଷ ତେଲ ଲଗେଇ ଶୋଉୁଛନ୍ତି ଏହାକୁ କଥା କହ
ତଥାପି ନ କହିଲେ ଭଲ ହେବ ଛାଡ଼ନ୍ତୁ ସେ କଥା ହଉ ଆଜି କୁଆଡେ ବୁଲିବାକୁ ଯିବେ?
ହଉ ଦେଖିଆ ଯଦି ହବ ଯିବା ବୁଲିବାକୁ ଆଉ।
ତ ରବିବାରଟେ ଯଦି ଆସନ୍ତେ ଟି ବିନ୍ଦୁସାଗର ଭେଟ କରିବା ପାଇଁ ତ ବେଶ ଭଲ ହୁଅନ୍ତା।
ତାହଲେ ଯିବାଭାରି କୁହନ୍ତୁ କେତେବେଳେ ଯିବା?
ଆପଣ ଯେତେବେଳେ ଆସିବେ ମୋତେ କହିବେ ମୁଁ ବି ସାଙ୍ଗେ ସାଙ୍ଗେ ପହଞ୍ଚିିବି ମୋ ଘର ତ ଏଠୁ ବହୁତ କମ୍ ବାଟ ମୋତେ କିଛି ଅସୁବିଧା ହେବନି ଯେତେବେଳେ କହିବେ
ଆପଣ ଟିକେ ପ୍ରିତମ ଭଗ୍ନିକୁ ପଚାରିଦେବେ ତାଙ୍କ ସହିତ ମିଶିକି ଆସିଯିବେ ଆଉ।
ତାହାଲେ କଥା ହେଇଯିବି।
କିନ୍ତୁ ଆପଣଙ୍କର ସେ ରାହୁଲ ବନ୍ଧୁକୁ ନେଇକି ଆସିବେନି।
ଆଚ୍ଛା ଆଚ୍ଛା ହଉସ୍ ନା ନା ତାଙ୍କୁ ମୁଁ ଆଣିପାରିବିନି ଆପଣ ଜାଣିଛନ୍ତି କଣ ପାଇଁ? ତାଙ୍କଠୁ ଟିକେ ଶହେ ଫୁଟ ଦୂରରେ ରହିବାକୁ ପଡିବ। ନହେଲେ କେତେବେଳେ ବି କିଛି ବି ହେଇ
ମୁଁ ସେୟା କଥା କହିଲି ମୁଁ ତାଙ୍କୁ କହିଲି ତାଙ୍କୁ ବିଲକୁଲ ନେଇକି ଆସିବେନି?
ନିଶା ନିଶା ନହଲେ ଜାଗାଟି ଅ-ଅସନା ହେଇଯିବ।
ଆଜ୍ଞା ସବୁ ସରିଯିବ କଥା ସେଇଠି। ଏମିତିରେ ଆମ୍
ହଉ ଛାଡ଼ନ୍ତୁ ଆମେ ଆମ ଆଡ଼ ବିଷୟ ଆଡକୁ ଯିବା ଚାଲନ୍ତୁ।
ଆଉ ରାହୁଲ ଗୋଟେ କଳ ଫୋନ କରନ୍ତୁ। ଯଦି ଆପଣ ଏମିତି ଶକ୍ତି ପାଇବେ, ଯାହା ଦ୍ଵାରା କି ଆପଣ ପଛୁକୁ ସମୟର ପଛୁକୁ ଯାଇପାରି କେଉଁଦିନକୁ ଫେରିବାକୁ ଚାହିଁବେ ଆପଣ?
ନାଇଁ କଣ ଦେଖଉଚି ନା କଣ? ହଁ ଆପଣ ତ ବହୁତ କଠିନ ପ୍ରଶ୍ନଟିଏ ମୋତେ କଲେ ହଁ ଯଦି ମୁଁ ସେମତିଆ ଶକ୍ତିଟି ପାଏ ତ ମୁଁ ନିଶ୍ଚୟ ମୋ ସ୍କୁଲର ଦିନକୁ ଫେରିବାକୁ ଚାହିଁବି। କା
କାହିଁକି ସ୍କୁଲ?
କାହିଁକି ନା ସେତେବେଳେ କୌଣସି ବଡ଼ ଚିନ୍ତା ନଥିଲା, କିଛି ବୋଝ ନଥିଲା ସକାଳେ ସ୍କୁଲ, ସାଙ୍ଗମାନଙ୍କ ସହ ସ-ସନ୍ଧ୍ୟାରେ ଖେଳ, ତାପରେ ଘରକୁ ଆସୁଥିଲ। ଜୀବନ ବହୁତ ସରଳ ଥିଲା। ଆଉ ବହୁତ ଶାନ୍ତିମୟ ମଧ୍ୟ ଥିଲା।
ଆଜ୍ଞା ଆଜ୍ଞା ଠିକ କଥା। ଏବେ ଦେଖନ୍ତୁ ସବୁବେଳେ ପାଠପଢା, ଭବିଷ୍ୟତ, କାମ ଏସବୁ କଥାରେ ମନେ ରହୁଛି।
ନିଶ୍ଚୟ ନିଶ୍ଚୟ। ସବୁବେଳେ ତ ଟେ-ଟେନସନ। କେମିତି କଣ ଆଗ ପଢିବୁ, କେମିତି କଣ କରିବୁ? ସବୁଆଡେ ମୁଣ୍ଡ ଖେଳେଇଲା ବେଳକୁ, ମୁଣ୍ଡ ହିଁ ବ୍ୟଥା ହେଇଯାଉଛି। ଆଉ ଆପଣ କେଉଁ ସମୟକୁ ଫେରିବେ?
ତ ହଁ ମୁଁ
ମୁଁ ମୋ ଛୋଟବେଳକୁ ଯିବି। ସେତେବେଳେ ଛୋଟ ଛୋଟ କଥାରେ ବହୁତ ଖୁସି ମିଳୁଥିଲା।
ନିଶ୍ଚୟ ନିଶ୍ଚୟ। ବେଶ୍ ଠିକ୍ କଥା ଟି କହିଲେ। ସେତେବେଳର ଖୁସି ଆଉ ଏତେବେଳର ଖୁସି ହିଁ ନାହିଁ କହିବାକୁ ଗଲେ।
ଯଦି ଅତୀତକୁ ଯାଇ, ଗୋଟେ ଭୁଲ ସୁଧିବାର ସୁଯୋଗ ମିଳେ?
ତାହେଲେ କିଛି ଭୁଲ ନିଷ୍ପତ୍ତିକୁ ବଦଳେଇବାକୁ ଚେଷ୍ଟା କରିବି ମୁଁ। ଆପଣ?
ନିଶ୍ଚୟ ନିଶ୍ଚୟ। ମୁଁ ବି ମଧ୍ୟ। ମୋ ଏ କଥାଟି ବହୁତ ଭାବେ କି, ମୋତେ ଭଗବାନ ଆସିିକି ଯଦି ଏମତି ଶକ୍ତିଟେ ଦିଅନ୍ତେ ତ ମୁଁ ଆଗେ, ନିଶ୍ଚୟ ମୋର ସବୁ ଛୋଟବେଳ ଯେତିକି ଯାହା ବି ଭୁଲ ହେଇଛି ତାକୁ ନିଶ୍ଚୟ ସୁଧାରି ଗୋଟେ ଭଲ ମଣିଷ ହେଇ, ପୁଣି ଆଉଥରେ ଉଠିଥାନ୍ତି। କିନ୍ତୁ ଗୋଟେ କଥା ଭାବନ୍ତୁ ଯଦି ଗୋଟେ ଛୋଟ ଘଟଣା ବଦଳାଇ ଦବା, ତାହାର ଆଜିର ଜୀବନ ମଧ୍ୟ ବଦଳି ଯାଇପାରେ।
ଆଜ୍ଞା ନିଶ୍ଚିତ ଭାବେ। ହଁ ସେଇଟା ତ ଠିକ କଥା। ହୋଇପାରେ ଆଜି ଯୋଉ ସାଙ୍ଗ ଅଛନ୍ତି ସେମାନଙ୍କୁ ତ ମଧ୍ୟ ଭେଟି ନ ପାରନ୍ତି।
ନିଶ୍ଚୟ ନିଶ୍ଚୟ। ସେଇଥିପାଇଁ କେବେ କେବେ ଲାଗେ ଅତୀତକୁ ବଦଳାଇବା ଠିକ୍ ନୁହେଁ। କାଇଁନା କିଛି କିଛି ଭୁଲ୍ ଯୋଗୁଁ, ଆଜି ଆମେ କିଛି କିଛି ଭଲ ଜାଗାରେ ବି ମଧ୍ୟ ରହିଛୁ।
ଠିକ କହିଲେ। ଭୁଲରୁ ତ ଆମେ ଶିଖି ଥାଉ।
ସେ ନିଶ୍ଚୟ ଭୁଲ କଲେ ହିଁ ଆମେ ଜାଣିବା ଠିକ୍ ଟା କଣ? ଆଉ ଯିଏ ଅଧିକା ଭୁଲ୍ କରେ, ଆଉ ଭୁଲରୁ ସବୁ ଠିକ୍ ଭାବରେ ବୁଝିକି, ଠିକ୍ ଭୁଲକୁ କରିବା ପାଇଁ ପଦକ୍ଷେପ ନିଏ, ସିଏ ହିଁ ଉତ୍ତମ ମଣିଷ ଥାଏ। ଆଉ ଆଉ ଗୋଟେ କଥା, ଯଦି ଭବିଷ୍ୟତ ଦେଖିବାର ସୁଯୋଗ ମିଳେ ଆପଣ ଦେଖିବେ କି?
ମୁଁ ନା ମ ସବୁ କିଛି ପୂର୍ବରୁ ଜାଣିଲେ, ଜୀବନର ଆନନ୍ଦ କେମିତି ନେବି ମୁଁ?
ନିଶ୍ଚୟ ନିଶ୍ଚୟ, ମୁଁ ବି ସେଇ କଥାଟି ଭାବୁଛି ଅଜଣା ଭବିଷ୍ୟତ ହିଁ ଜୀବନକୁ ରୋମାଞ୍ଚକ କରେ। ଆଉ ଯଦି ଆମେ ସବୁ କିଛି ଆଗୁଆ ଜାଣି ଯିବା ତ ତାହେଲେ ଆମ ଆମ ପାଖରେ ତାହାର କିଛି ଆନନ୍ଦ ରହିବନି, ସବୁ ଲାଗିବ ଯେ ହଁ ତ ଆମେ ତ ଏଇଟା ଆଗରୁ ଜାଣିଛି ଆଉ କଣ ଅଧିକାଟା।
ଆଜ୍ଞା ଠିକ କଥା, ତାହେଲେ ଶେଷରେ କଣ କହିବେ ସମୟକୁ ପଛକୁ
ହଁ ମୋ ହିସାବରେ କହିବାକୁ ଗଲେ ନା। କାରଣ ଅତୀତକୁ ମନେ ରଖିବା ଭଲ, କିନ୍ତୁ ସେଥିରେ ବଞ୍ଚିବା ନୁହେଁ। କାହିଁକ ନା କାହାର କେତେ, ଅତୀତରେ ବହୁତ କିଛି ଦୁର୍ଘଟଣା, କେତେ ପ୍ରକାର ଦୁଃଖ ଦୁର୍ଦଶା ହୋଇଛି, ତ ସେ ତ ସେଇ ଦୁଃଖ ଦୁର୍ଦଶା ଯେ ପୁଣି ବଞ୍ଚିବାକୁ ଚେଷ୍ଟା କରିବା। ତାହେଲେ ଆମେ ଭବିଷ୍ୟତର ଆଲୋକକୁ କେବେ ମନୋ ମାନେ ଅନୁଭବ କରିପାରିବା ନାହିଁ। ତ ଆମେ ମୋ ହିସାବରେ, ଏଇଟା ମୁଁ ନା ହିିଁ କହିବି।
ଆଜ୍ଞା ଆଜ୍ଞା, ଏକଦମ ସଠିକ କଥା ଆଜିକୁ ଭଲ କଲେ, ଆସନ୍ତା କାଲି ଆପେ ଆପେ ଭଲ ହବ।
ନିହାତି ନିହାତି ଏକଦମ ସଠିକ କଥା କହିଲେ ଆପଣ, ଚାଲ ଏବେ ବର୍ତ୍ତମାନକୁ ଉପଭୋଗ କରିବା ଆଉ।
ଆଜ୍ଞା ଆଜ୍ଞା, ଆଉ? ଆପଣଙ୍କ ସ୍କୁଲ, ଆପଣଙ୍କ ପା ସ୍କୁଲ୍ ଫୁଲ ଥିଲା?
ଆଜ୍ଞା ଆଉ ଥରେ କହିଲେ?
ଆପଣଙ୍କର କୋଉ ସ୍କୁଲ୍ ଥିଲା?
ମୋର ସ୍କୁଲ ଥିଲା ସାଇବିଣାପାଣି ଜ୍ଞାନ ମନ୍ଦିର ଆପଣ ଜାଣିଥିବେ ନିଶ୍ଚୟ।
ସାହି ବିନା ପାଣି!
ଜ୍ଞାନ ମନ୍ଦିର।
ଏଠି କଣ ପ୍ରୀତମ ବନ୍ଧୁ ସାଇ ବନ୍ଧୁ ଥିଲେ?
ହଁ ନିଶ୍ଚୟ ନିଶ୍ଚୟ ସେ ଦଶମ ଯାଏ ସେଇଠି ପଢ଼ିଲେ, ମୁଁ ସେଇଠି ଅଷ୍ଟମ ଶ୍ରେଣୀ ଯାଇଁ ପଢ଼ିଲି ଆଉ
ଓହୋ ଆଉ ଦଶ ନବମ ଦଶମ?
ଆଉ ଗୋଟେ ସ୍କୁଲରେ ପଢିଲି ଆମର ବ୍ରହ୍ମେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।
ଓ ହୋ ଜାଣିଲି ଜାଣିଲି।
ଆଜ୍ଞା। ଆପଣ କୋଉ ସ୍କୁଲରେ ପଢ଼ିଥିଲେ?
ମୋର ଆମର ଏପଟେ ଅରବିନ୍ଦ ଅରବିନ୍ଦ ସ୍କୁଲ୍।
ଆଚ୍ଛା ଆଚ୍ଛା ହଁ ସେ ସ୍କୁଲଟି ବହୁତ ଭଲ ସ୍କୁଲଟି ମଧ୍ୟ ମୁଁ ଏତିକି ଜାଣିଛି।
ଆଜ୍ଞା ସବୁ ସ୍କୁଲ ଭଲ ଯଦି ଆମେ ଭଲ ହବା ସବୁ ସ୍କୁଲ ଭଲ ହବ।
ନିଶ୍ଚୟ ନିଶ୍ଚୟ ଗୋଟେ ଗୋଟେ ପିଲା ଯଦି ଛାତ୍ରଛାତ୍ରୀ ଭଲ ରହିବ। ଆମକୁ ନେଇକି ସ୍କୁଲ ଆମେ ଯଦି ଭଲ ରହିବା ତ ସ୍କୁଲ ଆପେ ଆପେ ଠିକ୍ ହେଇଯିବ।
ଆଜ୍ଞା।
ଆମେ ତ ବଦନାମ କରିିଦେଇକି ପଳେଇ ଆସି ଥିଲୁ ସ୍କୁଲ୍ କୁ ଆଉ କଣ କହିବେ।
ହଁ ତା ତ ନିଶ୍ଚୟ ମତେ କିଛି ବି ଛାତ୍ରୀମାନଙ୍କ ଛାତ୍ରମାନଙ୍କ ପାଇଁ ସ୍କୁଲ ନା ବରବାଦ ହ ଲୋକମାନେ ସେମାନଙ୍କୁ ନ ପାଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୋଷୁଛନ୍ତି। ହ।
ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବି ଟିକେ ଟିକେ ରହୁଛି ଦୋଷ।
ହଁ ଆଜିକାଲି ଅବଶ୍ୟ ହଁ ସେଇଟା ବି କିନ୍ତୁ ସମସ୍ତଙ୍କର ବି ନୁହଁ କିଛି ଜଣଙ୍କର ନଥାଇକି ମଧ୍ୟ ତାଙ୍କୁ ଦୋଷ ଦିଆଯାଉଛି।
ଆଜ୍ଞା ଆଜ୍ଞା।
ଏଇଟା କେବଳ ଆମ ଦେଶରେ ନୁହଁ ଅଲଗା ବାହାର ଦେଶ ଶ ମାନଙ୍କରେ ମଧ୍ୟ ସେମିତି ହୋଉଅଛି।
ଆଉ କୁହନ୍ତୁ ଆଉଆଜି କଁ ଅଛି ଦିପହରେ ଖାଇବେ ଆପଣ?
ଦିପହରେ ତ ଆଜି ଯେହେତୁ ରବିବାର ତ ଆଜି ନିରାମିଷ ହେଇଛି ମୁଁ ତ ଆପଣଙ୍କୁ କହିଥିଲି ଯେ ମୋର ଆମିଷ ଖାଇବାର ମନ ଛାଡ଼ିଗଲାଣି ତ ମାତାଶ୍ରୀ ମୋ ପାଇଁ ଟିକିଏ ଅଲଗା କରିଛନ୍ତି ସୋୟାବିନ୍ ତରକାରୀ ତାକୁ ମୁଁ ଖାଇବି ଆଉ।
ସୋୟବିନ ତରକାରୀକୁ କଣ ଭାତ?
ହଁ।
ଆଚ୍ଛା ହଁ ଭଲ ଭଲ।
ଆଛା ହୋଉ ଆମର ସମୟ ଅତିବାହିତ ହେଇଗଲାଣି ତମେ ପରବର୍ତ୍ତୀ କଲରେ ନିଶ୍ଚୟ ଭଲ କି କଥା ହବ ଆଉ।
ଆଜ୍ଞା।
ଧନ୍ୟବାଦ।